ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ପୁରା କ୍ଲିଅର ଶୁଭାଯାଉଛି। ଆଜ୍ଞା ପୁରା କିଲିଅର ଶୁଭା ଯାଉଛି। ଆଉ ମୋ କଥା ଆପଣଙ୍କୁ।
ମୁଁ କଏ ଆ ଆପଣଙ୍କ କଥା ମ ପାଖକୁ ପୁରା କ୍ଲିଅର ସୁଭା ହଉଛି ପୁରା କିଲର।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆଉ ଆପଣ ଆ ଆପଣଙ୍କୁ ମୁଁ କହୁଥିଲି ମାତାଶ୍ରୀଙ୍କ ବିଷୟରେ।
ଆଜ୍ଞା ଆପଣ କୁହନ୍ତୁ।
ତ ମାତାଶ୍ରୀ ତ ସମସ୍ତ ଆଜ୍ଞା ଆଜ୍ଞା ମା ମାତାଶ୍ରୀଙ୍କର ତ ସମସ୍ତ ହଉଚନ୍ତି ଫେବ୍ରେଟ୍ ସମସ୍ତେ ହୋଉଛନ୍ତି ପସନ୍ଦ। ତାର୍ ଉଁ ସିଏ ଗୋଟେ ହଉଛନ୍ତି ଏମିତି ମଣିଷ ଯେତେ ବି ଝଗଡା କରନ୍ତୁ ଯାହାବି କରନ୍ତୁ। ତା ପର ମୁ ମୁହୂର୍ତ୍ତରେ ଆସିକି ଆମକୁ ବୁଝେଇବେ। କିନ୍ତୁ ମୁଁ ଗୋଟେ ମୋ ମାତାଶ୍ରୀ ମୁଁ ମୋ ମାତାଶ୍ରୀଙ୍କ ଗୋଟେ କଥା କହୁଚି ଆପଣ ଶୁଣିବେ କି ମୋ ମା ତା ଶ୍ରୀଙ୍କ ମୋର ଝଗଡା ହବ ତ ମୋର ଏଇଥିପାଇଁ ଝଗଡା ହବ ଏଇ କାରଣ ମୁଁ କାମ କରିନି କିଛି। ମୁଁ ଟିକେ ଅଳସୁଆ ତ ମୋ ମାମା ମତେ ଯେତେବେଳେ ବି ମାତାଶ୍ରୀ ଯାହାବି କୁହନ୍ତି ମୋ ମାମା ମାତାଶ୍ରୀଙ୍କର ଏଇଆ ଇଚ୍ଛା ଥାଏ କି ସେ ଯେ ଯେତେବେଳେ ଯୋଉ କାମ କହିବେ ମୁଁ ସାଙ୍ଗେ ସାଙ୍ଗେ ସେଇ କାମ କରିଦେବି କିନ୍ତୁ ମୁଁ ଟି ଟିକେ ଅଳସୁଆ ଯହେତୁ ମୁଁ ସବୁ କାମରେ ଟିକେ ଟିକେ ଡିଲେ କରେ ଏ ଆଉ ଟିକେ ପରେ କରିବି ଆଉ ଟିକେ ପରେ କରିବି ଏମିତି କରି କରିକି ମୋ ମାମା ମାତାଶ୍ରୀ ନିଜେ ହିଁ କରିଦିଅନ୍ତି ସେ କାମ ବୁଝିପାରିଲେ। ତ ସେଇଥିପାଇଁ ଆମ ଘରେ ବେଶୀ ଝଗଡା ହୁଏ। ଆଉ ବେଶୀ ଝଗଡା ହୁଏ ମାନେ ଡେଲି ଝଗଡା ହୁଏ କହିବାକୁ ଗଲେ ମାନେ ଡେଲି ମିନ୍ସ ଏମିତି କଣ ତୁ ତୁ ମେ ମେ ଚାଲିଥାଏ ଟିକେ ଟିକେ ଆଉ ମାନେ ସେ ଟିକେ ମଜା କିଆ ଟାଇପ୍ ଝଗଡା ଚାଲିଥାଏ ଆଉ ମୁଁ ବି ଟିକେ ମାଡ ଖାଇଦିଏ ସେ ଯୋଉ ମାନେ ସ ମାନେ ହଁ ପ୍ୟାର ବାଲା ମାଡ। ତ ଖାଇଦିଏ ଆଉ ତ କିନ୍ତୁ ବେଳେ ବେଳେ ଯେତେବେଳେ ସିରିଅସ ବାଲା ଝଗଡା ହେଇଯାଏ ତ ସେତେବେଳେ ରାତିରେ ହିଁ ହୁଏ ପ୍ରାୟତଃ ରାତିରେ ହିଁ ହୁଏ। ତ କଣ ହୁଏ ନା ତାପରେ ଖାଇବା ଆମର ଟିକେ ଲେଟ୍ ଖାଇବା ହୁଏ ତ। ତ ସେଥିପାଇଁ ମାତାଶ୍ରୀ ଯେତେବେଳେ ମତେ ଖାଇବାକୁ ଡା କନ୍ତି ମୁଁ ମନା କରିଦିଏ ତାପରେ ମୁଁ ପୁଣି ମାଡ ଖାଏ କାରଣ କାହିଁ ଖାଉନୁ। ସେଇ କଥା ଟା ମତେ ଟିକେ ଅଧିକା କଷ୍ ଯଦି କି ମୁଁ ଖାଉନି ବୋଲି ମତେ ପୁଣି ମାଡ ଖୁଏଇକି ଖୁଅଉଚନ୍ତି।
ଆଚ୍ଛା।
ଆପଣଙ୍କୁ ଗାଳି ପଡୁଥିବ କିନ୍ତୁ ମୁଁ ତ ଏବେ ବି ମାଡ ଖାଉଛି।
ନାଇଁ ନାଇଁ ମତେ ମୁଁ ମାଚଶ୍ରୀ ପେଟଛି ମାଚଶ୍ରୀ ମାନେ ମାନେ ମାଡ ତ ସବୁବେଳେ ହୁଏ। ତ ମାତାଶ୍ରି ମାନେ ପହଞ୍ଚେଇିବାକୁ
ଆଜ୍ଞା ଠିକ କଥା ମୋର ମୋର ତ ଗୋଟେ ବଡ ଭାଇ ଅଛନ୍ତି। ସିଏ ବି ଏପର୍ଯ୍ୟନ୍ତ ମାଡ଼ ଖାଉଛି।
ଆଚ୍ଛା ଆଚ୍ଛା। ଓହୋ। ତାହେଲେ ଆପଣଙ୍କ ଭାଇ ଆଜ୍ଞା। ଆପଣ କୁହନ୍ତୁ ଆକଚୁଲି ମୋର ସବୁ ମାନେ ମୋର ସବୁ ସାଙ୍ଗସାଥି ଆସିଲେ ଖେଳା ଖେଳି ପାଇଁ। ସେ ଜଷ୍ଟ ଜଣେ ଫୋନ ତାଙ୍କ କଲ୍ କାଟିଲା ପରେ ସେ ଆମ ଛାତକୁ ଆସିଲେ ମୋ ଛ ବସିଥିଲି ସେ ପ୍ରାର୍ଟି କରୁଥିଲେ ତ ମୁ ମନା କଲି କି ପ୍ରାର୍ଟି କରନାହିଁ। ହାତରେ ମନା କରିଦେଲି।
ଓ ତାହେଲେ ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ ଏତେ ଭଲ ପାଉ ଛନ୍ତି ପୁରା ଆପଣଙ୍କ ଛାତ ଉପରକୁ ହିଁ ପଳେଇ ଆସିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ସ ସିଏ ଆଘେ ମତେ ଫୋନ କଲେ। ସେ ଆଗ ମତେ ଫୋନ କଲେ ଫୋନ କଲା ପରେ
ଆପଣଙ୍କ ସାଙ୍ଗ ମାନେ ଆଜ୍ଞା ଆଜ୍ଞା ମୁଁ କହୁଛି ଆପଣଙ୍କ ସାଙ୍ଗମାନେ ଟିକେ ଅଧିକା ହିଁ ପା ପାଟି କରିଦଉଛନ୍ତି ଆଉ ସେମାନଙ୍କୁ ଟିକେ କୁହନ୍ତୁ ଟିକେ ରେ ଚୁପ ରହିବେ ଆଉ କଣ କହିବି ଆଉ ହଁ ମୁଁ କହୁଥିଲି କି ମୁଁ ବୁଲିବାକୁ ଯାଇଥିଲି ମୁଁ କହୁଛି ଆଉ ମୁଁ ଯାଇଥିଲି। ଅ ମୁଁ ଆଉ ଗୋଟେ ଛୋଟ ବେଳେ ଯାଇଥିଲି କୁଆଡେ କହିଲେ ମୁଁ ଯାଇଥିଲି ମୁଁ ଯାଇଥିଲି ଅ
ଆଜ୍ଞା
ହୁଁ ମୋର ମନେ ପଡୁନି ଠିକସେ ସେ ଜାଗା ଟା ନା ବଟ୍ ମୁଁ ସେଇଠିକ ଯାଇଥିଲି ସେଇ ଏଟା ବି ଗୋଟେ ବହୁତ ଭଲ ଜାଗା ଆଉ ହଁ ମୁଁ ମୁମ୍ବାଇ ବି ଯାଇଥିଲି ମୁମ୍ବାଇ ଆଉ ବମ୍ବେ ବି ଯାଇଛି।
ମୁମ୍ବାଇ ମୁମ୍ବାଇ ମୁମ୍ବାଇ ମୁମ୍ବାଇରେ ଫରାକ କଣ ମୁମ୍ବାଇ ମୁମ୍ବାଇ ତ ଗୋଟେ ନା।
ଆଜ୍ଞା ଆଜ୍ଞା ମୁମ୍ବାଇ ହଉଛି ଆ ନୂଆ ନା ଆଉ ବମ୍ବେ ହଉଛି ପୁରୁଣା ନା। ସେଇ କିନ୍ତୁ ଗୋଟେ ଗୋଟେ ଗୋଟେ ଗୋଟେ ଜାଗାର ନା ପ୍ରପର ଜାଗାରେ ନା ଏମିତି ମୁମ୍ବାଇ ଅଛି ଆଉ ଗୋଟେ ଜାଗାରେ ନା ପୁରା ପ୍ରପର ବମ୍ବେ ହିଁ ଅଛି ଓଲ୍ଡ ବମ୍ବେ।
ମାନେ ଆମର ଆଗେମ ମାନେ ଆମର ନୂତନ ନାଁ ହେଲା ମୁମ୍ବାଇ ମ ନୂତନ ମୁମ୍ବାଇ ଆଉ ପୁରୁଣା ବମ୍ବେ ଆଜ୍ଞା ଆଜ୍ଞା। କଥା ମୁଁ ପୁରା ସ୍ପଷ୍ଟ ଭାବରେ ବୁଝିଲି।
ଓଲ୍ଡ ବମ୍ବେ ତ ସେଇଠି ଆମେ ଯାଇଥିଲୁ ତ ମୁଁ ଛୋଟବେଳେ ବି ସେଇଠିକି ଆଉ ଥରେ ଯାଇଥିଲି କିନ୍ତୁ ସେତେବେଳେ ନା ନା ଆମ ମାତାଶ୍ରୀ ଆଉ ପିତାଶ୍ରୀ ଟିକେ ଯେହେତୁ ନୂଆ ନୂଆ ଯାଇଥିଲେ ବୁଲିବା ପାଇଁ। ଆହୁରି ଆମେ ଆମେ ଗୋଟେ ଦଳ ହେଇକି ଯାଇଥିଲୁ କିନ୍ତୁ ହଁ ସେଠାରେ ଆମେ ଯେହେତୁ ପ୍ରଥମ ଥର ସେଇ ଟ୍ରିପ ଟା ଯାଇଥିଲୁ ତ ସେଇଥିପାଇଁ ସେ ସେ ମାନେ ଆମକୁ ଠକି ଦେଲେ କହିଲେ କି ମାନେ ଆମକୁ ସବୁ ଫିଲ୍ମ ଆକ୍ଟର ମାନଙ୍କ ଘର ଦେଖେଇଦେଲେ ଆଉ କିଛି ଦେଖେଇଲେନି ବୁଲେଇ ଦେଇକି ଛାଡିଦେଲେ। ବୁଝିଲେ ତ ଏଥର କଣ ମୁଁ ଯଉ ଯାଇ ଏଇ କେତେ ଦିନ ଏଇ ପ୍ଲସ ପ୍ଲସ ଥ୍ରି ଫାଷ୍ଟ ଇଅରରେ, ମୁଁ ଯାଇଥିଲି। ନଭେମ୍ବରରେ ଯେତେବେଳେ ମୋର କଲେଜରେ ଆଡମିସନ ସରିଲା ଦେନ୍ ମୁଁ ଯାଇଥିଲି ବୁଲିବାକୁ।
ଆଛା
ତ ତାପରେ ସେ ସେତେବେଳେ ମୁଁ ମୁମ୍ବାଇ ଯୋଉ ଯାଇ ଥିଲି ତ ସେଠି ଆମେ ମେରିନ୍ ଡ୍ରାଇଭ ଗଲୁ। ତାପରେ ଗୋଟେ ଲକ୍ଷ୍ମୀ ମନ୍ଦିର ଅଛି ସେଠି ସେଠିକି ଗଲୁ, ଆହୁରି ବହୁତ ସାରା ମ୍ୟୁଜିୟମ ଗୋଟେ ଅଛି ସେଇଟା ବି ଯାଇଥିଲୁ। ଆଉ ତାଜ ହୋଟେଲ ଦେଖିବାକୁ ଯାଇଥିଲୁ, ଏଇ ସବୁ ଜିନିଷ ଦେଖିବାକୁ ଯାଇଥିଲୁ। ଆଉ ହଁ ଆମେ ଆପଣ ଜାଣିଥିବେ ମହାରାଷ୍ଟ୍ରରେ ଗୋଟେ ଶନି ମନ୍ଦିର ବି ଅଛି? ଜାଣିଛନ୍ତି ସେଇ ଶନି ମନ୍ଦିର, ହଁ ତ ସେଇ ଶନି ମନ୍ଦିର ବି ଯାଇଥିଲୁ ସେଇଟାରେ ଗୋଟେ ପ୍ରଥା ଅଛି କି ଆପଣ ଯେତେବେଳେ ତେଲ ଢାଳିବେ ଆଗ ପଟୁଆ ମୁହଁ କରିକି ହିଁ ଢାଳିବେ ତାପରେ ଯେତେବେଳେ ପଳେଇବେ ଆଉ ପଛକୁ ବୁଲିକି ଅନେଇବନି ଯଦି ପଛକୁ ବୁଲିକି ଅନେଇଲେ ସବୁଯାକ ପୁଣି ପାପ ନେଇକିଯିବି। ନହେଲେ ଦୃଷ୍ଟି ପଡିବ, ଦୃଷ୍ଟି ପଡିବ ଆପଣଙ୍କ ଉପରେ। ତ ଆମେ ଯେତେବେଳେ ମୁଁ ସେଇ ସେଇ ଜାଗାଟାକୁ ବି ଦିଇ ଥର ଯାଇଛି ତ ପ୍ରଥମ ଥର ଯେବେ ଯାଇଥିଲି। ସେ ଏବେ କଣ ହେଲା ନା ଆମେ ଏତେ ଭିଡ ଥିଲା ଯେ ଜାଣି ପାରିଲୁନି କୋଉଠି ଠାକୁର
ଆଜ୍ଞା
ତ ସେଥିପାଇଁ ଆମେ କଣ କଲୁ ପଳେଇଲୁ, ପଳେଇଗଲା ପରେ ଆମେ ପୁରା ପଛା ପଛି ବୁଲା ବୁଲି ହେଇକି ସବୁଆଡେ ପଳେଇଛୁ। ଜାଣିନୁ ସେଟା ଅଜାଣତାରେ ହେଇଛି, ତାପରେ ଯେତେବେଳେ ଦ୍ୱଵିତୀୟ ଥର ଆମେ ଗଲୁ ପୁରା ଲାଇନ୍ ୱାଇସ ଗଲୁ ଆମେ ଢାଳିଲୁ ସିଧା ଆଗକୁ ପଳେଇକି ଆଉ ପଛକୁ ବୁଲିକି ଦେଖିଲୁନି।
ଆଜ୍ଞା ଆଜ୍ଞା।
ତ ଏ ସେଇଟା ବି ଗୋଟେ ଭଲ ଜାଗା ସେଇଟାରେ ମତେ ଆକଚୁଆଲି ଭଲ ଲାଗେ କୋଉଟା ମୁଁ ଆପଣଙ୍କୁ ସେଇଟା ସେୟାର ପଠେଇବି ଆପଣ ଦେଖିବେ ସେ ଫଟୋ ଗୁଡା। ସେ ଜାଗାଟା ମାନେ କେମିତି କହିଲେ ଗୋଟେ ମହଲ ଟାଇପର ମାନେ ସେଠି ଫଟୋ ଉଠେଇବାକୁ ବହୁତ ସାରା ଭଲ ଜାଗା ଅଛି, ତ ସେଇଟା ବି ଗୋଟେ ମାନେ ଭଲ ଭଲ ଜାଗାଟେ ଆଉ ସେଠି ନା ଆଖୁ ରସ ଆପଟେ ଜାଣିଥିବେ ବମ୍ବେରେ ଆଖୁ ରସ ବହୁତ ଭଲ ମିଳେ ମାନେ ମାନେ ଚିବି ବିନା ଚିନି ରେ କହିବାକୁ ଗଲେ ସେ ପୁରା ମିଠା। ମାନେ ପୁରା ଗୁଡଟା ଭଳିଆ ମିଠା ଆଉ ପୁରା ଥଣ୍ଡା। ଯେହେତୁ ଥିବ ସେଗୁଡା ସବୁ ତ ସେଠି ଆଉ ଶସ୍ତା ବି ମିଳେ। ହଁ ଆଖୁ ରସ।
ଆଜ୍ଞା,
ଆପଣଙ୍କ ବ୍ୟାକଗ୍ରାଉଣ୍ଡ ନଏଜ ଟିକେ ଅଧିକା ହେଇଯାଉଛି।
ସରି ସରି ସରି, ମୁଁ ଟିକେ ସେ ମୁଁ ଟିକେ ସେପଟୁ ଯାଉଛି ଭାରି। ଆଜ୍ଞା, କୁହନ୍ତୁ ମାନେ ଆପଣ ଶୁଗା ଯାଉଛି କି? ମୋର ବା ଆରେ ଆକଚୁଆଲି ମୋର ବା ନଏଜ୍ କ୍ୟାନ୍ସଲ୍ ଆକଚୁଆଲି ମୁଁ ବ୍ଲୁତୁଥ ଲଗେଇ କଥାହଉଛି, ମୋର ନଏଜ
ଫିର୍ ବି, ଫିର୍ ବି ଶୁଭାଯାଉଛି ମାନେ ସେମାନେ ଟିକେ ମତେ ଲାଗୁଛି ଅଧିକା ଜୋରରେ ହିଁ କଥା ହେଇଯାଉଛନ୍ତି।
ତାଙ୍କ ସେ ବୋଧେ ମୋ ପାଖରେ ଅଛନ୍ତି ବୋଲି ଆପଣ ଶୁଭା ଯାଉଥିବ ହଉ ଛାଡନ୍ତୁ। ଆପଣ କୁହନ୍ତୁ, ମୁଁ ତାଙ୍କଠୁ ବହୁତ ଦୂରରେ ଆସିଲି ଭାରି।
ଆଜ୍ଞା ଆଜ୍ଞା ତ ଆପଣଙ୍କ ପାଖରେ କିଛି ଛୋଟ ବେଳେ ଆପଣ କୋଉ ଗେମ୍ ଖେଳିବାକୁ ଭଲ ପାଆନ୍ତି?
ମୁଁ ଛୋଟବେଳୁ ଆପଣ ଫ୍ରି ଫାୟାର ବିଷୟରେ ଜା ଜା ଆଣିଛନ୍ତି
ଛୋଟ ବେଳୁ କଣ ଆପଣ ଫ୍ରି ଫାୟାର ଖେଳୁଥିଲେ
ଛୋଟବେଳେ ମାନ ଛୋଟବେଳେ ଆମର ହ ସେତେବେଳେ ଆମ ହଁ ଇଟ୍ରାମିରେ ସିଗି ଏ ଫାଷ୍ଟେ ରେ ଛାଡ ଛାଡ। ଫାଷ୍ଟେ ଗେମେ ମୋର ମନେ ଅଛି ନୋକି ଆମର ଯୋଉ ରିସ୍କେ ଯେପଡ଼େ ସାପ ଗେମ୍ ଆସେ ଗୋଟେ। ସେ ଯୋଉ ଗୁଳା ଖାଇକି ଲମ୍ବା ହୁଏ। ସି ଏ ମୋ ନମ ସିଏମୋ ଫାଷ୍ଟେ ଗେମ୍। ତାପରେ ମୁଁ ତାପରେ ଆଜ୍ଞା ତାପରେ। ଆଜ୍ଞା। ତାପରେ ବବଲ ସୁଟର।
ହଁ ହଁ ସେଇଟା ବି ମୁଁ ଖେଳେ ସେଇଟା ମୋ ଫେବ୍ରେଟେ ଗେମ୍ ଆଉ ଗୋଟେ। ଆଉ ଗଟେ ଅଛି ଏଇଙ୍ଗ୍ରିୱଡ ସେଇଟା ବି ଟ୍ରାଏ କରୁଥିବ।
ଏଇଗ୍ରିପଡେ ମୋର ମାନେ ଅଫ ଦି ଫେମସ ଫ୍ରେବ୍ରାଇଟି।
ଆଉ କ୍ୟାଣ୍ଡି କ୍ରସ୍ ସେଇଟା ତ ଏବେ ବି ହଁ। ଆଉ ଗୋଟେ ଥାଏ ହଁ କୁହନ୍ତୁ କୁହନ୍ତୁ ଏବେ ଆପଣ।
କିନ୍ତୁ ଏବେ ମୁଁ ଫ୍ରି ଫାୟାର ଖେଳିଛି ଦିଇ ହଜାର ଅଠରରୁୁ ଆଉ।
ହଁ ସେଇ। ଫ୍ରି ଫାୟାର୍ ଆସି ତ ଆପଣ ସମସ୍ତଙ୍କ ପୁରୁଷ ସମାଜକୁ ବର୍ବାଦ କରିଦେଇଛି ଆଉ।
କିନ୍ତୁ ଏବେ ମୁଁ ଏତେ ଗେମ୍ ଖେଳନୁ କିନ୍ତୁ ଷ୍ଟିଲ୍ ଅଛି ଗେମ୍ ରେ।
ଆଜ୍ଞା। ଷ୍ଟିଲିଆଲାୟୁ। ଷ୍ଟିଲିଆଲାୟୁ।
ଆଜ୍ଞା। ଆଠ ବର୍ଷ ହେଲା ମୋର ତିନିଟା ଆଇଡି ଅଛି ଦିଟା ଆଇଡି କଟିଯାଇଛି ଏବେ ତୃତୀୟ ନମ୍ବର ମୋ ତୃତୀୟ ଆଇଡି।
ଆଜ୍ଞା ଆପଣଙ୍କୁ ତ ବହୁତ ଦୁଃଖ ଅନୁଭବ ହେଇଥିବ ଆପଣଙ୍କ ଯେତେବେଳେ ଦିଟା ଆଇଡି କଟିଯାଇଛି।
ସେଥିରେ ଏତେ ପଇସା ଖାରେ ସେଥିରେ ଏତେ ମୁଁ ପଇସା ଖର୍ଚ୍ଚ କରିନଥିଲି ଏବେ ଯୋଉ ମୁଁ ଯୋଉ। ଆଇଡି ସେଥିରେ ମୁଁ ମିନିମମ ଆଠ ଦଶ ହଜାର ଟଙ୍କା ଖର୍ଚ୍ଚ କରିଦେଇଛି।
ଆଠ ଦଶ ହଜାର ଟଙ୍କା ଖର୍ଚ୍ଚ କରିଦଉଛନି।
ଆଜ୍ଞା ପଇସା ରେ ମାନେ ମୁଁ ପା ଆଜ୍ଞା ପାଞ୍ଚ ଦର୍ଷ ପରେ। ପାଞ୍ଚ ବର୍ଷ ଭିତରେ ତ ଯଦି ଏଇଟା କଟିଯିବ ମୁଁ ଗେମ୍ ଖେଳ ବନ୍ଦ କରିଦେବି।
ହଁ ଆଜ୍ଞା ଆଜ୍ଞା ଆପଣଙ୍କୁ ସେଇଠୁ ପଇସା ମିଳୁଚି ନା ମିଳୁନି।
ପଇସା କିଛିଲାଗୁନିଂ ପଇସା ମୁଁ ଲଗଉଛି ମାନେ ପଇସା ଲାଗି ଜିନିଷ କିଣୁଛି।
ଆତ ଆଉ ତାହେଲେ ପଇସା ମିଳୁନି ଯଦି ଆପଣ ପଇସା ଲଗେଇକି କଣ ପାଇଁ ସେ ସବୁ ଜିନିଷ କିଣୁଛନ୍ତି।
ମୋର ଗୋଟେ ଶକ୍ ମାନେ ଗୋଟେ ମୋର ମାନେ କ ଏଟା କୁହାଯାଏତ।
ପଣଙ୍କର କିଏ ଅଜିବି ପ୍ରକାର ଶକ୍ ମୁଁ ଶୁଣିକି ମୁଁ ଶକ୍।
ଆଚ୍ଛା ମୁଁ ସବୁ ଆଡେ ପଛ ପଟେ ପଇସା ଖଚ୍ଚ କରିବାକୁ ମତେ ଭଲ ଲାଗେ। ଏବେ ଆଉ କରିନି ଆଗରୁ କରୁଥିଲି।
ଆଜ୍ଞା ଆଜ୍ଞ ଏଇଗୁଡା ସବୁ କରିବେନି ଏଇଗୁଡା ଆଡିକିଟିଭି।
ମୁଁ ବହୁତୁ ମୁକୁତ ଆଡେକି ଟିଭି ମୁଁ ଗେମ୍ ହି ହେଲିନି ଆଉ ମୁଁ ତ ଗେମ୍ ଆଡକିଟିଭି ନୁହେଁ। ଏ କିନ୍ତୁ ଏବେ ରିସେଣ୍ଟଲି ମାନେ ଏବେ ଦଶ ଦିନି ତଳେ ହେଲା। ସପ୍ତାହ ଭିତରେ ଟୋଟାଲି ମୁଁ ତିନିଶହ ଟଙ୍କା ଗୋଲ କରିଥିଲି ସେଇ ଗେମ୍ ରେ ତିନିଶହ ଟଙ୍କା।
ହଁଅ ଅ ଅ ଏଇଟା ତ ବହୁତ ଦୁଃଖ ଜନକ ଖବର।
ପଇସା ମୁଁ ଅଲଗା ପ୍ରକାର ଖର୍ଚ କରେ ଗେଫେରେ କମ ଅଛି ମୋର।
ଆପଣ ଗେମ୍ ଛଡା ଆଉ କୋଉଥିରେ ଯଦି ଲଗାନ୍ତ। ତୁ ବିଜନେସ କରନ୍ତୁ ସେଇଥିରେ ଆପଣଙ୍କୁ ଲାଭ ପ୍ରଫିଟ ମିଳିବ ଆଉ ଏଇ ଗେମ୍ ତ୍
ତେ ଭଲ ଲାଗେ। ମୁଁ କେତେ ଥର ଗରିବ ଲୋକମାନଙ୍କୁ ଖାଇବାକୁ ଦେଇଛି ପଇସା ବି ଦେଇଛି।
ଆଜ୍ଞା ଆଜ୍ଞା ତାହେଲେ ତ ଆପଣ ଜଣେ ମହାନ ବ୍ୟକ୍ତି। ତ୍ୱ ଆମ ସମାଜ ପାଇଁ। ନାଇଁ ନାଇଁ ଆପଣ ସମାଜ ପାଇଁ ଗୋଟେ ଭଲ ଉଦାହରଣ ସୃଷ୍ଟି ହେଇ କରିପାରିବେ।
ଆଚ୍ଛା ଆଚ୍ଛା ଆଜ୍ଞା ହଁ ମୋ ଗୋଟେ କାମ ଅଛି ଆପଣ ଶୋଇଥିଲେ ଆପଣ ଯାଇ
ଆଜ୍ଞା ଆଜ୍ଞା ମୁଁ ରଖୁଚି।
ଆଜ୍ଞା ଧନ୍ୟବାଦ